ହଁ ମ୍ୟାମ୍ ନମସ୍କାର।
ନମସ୍କାର।
କଣ କରୁଚନ୍ତି?
ଏ ପୁଅକୁ ପାଠ ପଢେଇବା ଆଉ କରିବା କଣ।
ଆଚ୍ଛା ଆଚ୍ଛା।
ତମର ସାଙ୍ଗ କ ଥିବେନା?
ସାଙ୍ଗ?
ମୁଁ କହିଲି ତମ ଫ୍ରେଣ୍ଡ ଅଛନ୍ତି ନାଁ?
ହଁ।
ତାଙ୍କ ନାଁ ସବୁ କଣ?
ଏଇ ନର୍ମାଲ ଯେମିତି ଥାଆନ୍ତି ଝିଅ ପିଲାଙ୍କ ନାଁ ଆଉ।
ହୁଁ ହୁଁ।
ଆଉ ଆପଣ ମାନେ କଣ ଛୋଟ ବେଳୁ କ ମାନେ ଆପଣ କଣ କଣ କରୁଥିଲେ?
କଣ କରିବେ ଏ ଘରେ ଘରେ ରଇ ଇଏ କରିବା କଥା ଆଉ କଣ କରିବା।
ଆଉ ଏକ୍ସଟ୍ରା କିଛି ପାଠ ପଢା ସହ କିଛି କରୁନଥିଲେ କାମ?
ନା ନା ସେ ସବୁ କିଛି ଇଏ ହେଇନଥିଲା।
ଯେମତି ଆଗରୁ ଟ୍ୟୁସନ ହେରିକା କରନ୍ତି।
ଆଜ୍ଞା।
ଯେମିତି ଆଗରୁ ଟ୍ୟିଉସନ ହେରିକା କରନ୍ତି।
ନା ନା ନା ନା ସେ ସବୁ କିଛି ନାଇଁତ ହଁ।
ଆଚ୍ଛା କାଲ ବାସ୍ ଖାଲି ପାଠ ପଢୁଥିଲେ।
ହଁ ପାଠ ପଢିକି ଘର ରହିକି ରହିକିରି ଇଏ କଲୁ ତାପରେ ଏଇ ଦେଇ ଦି ଜଣ ଯାଙ୍କ ବାହା ହେଇଗଲେ ଯେମିତି ଏଇ ରୋଷେଇ ହେରିକାରେ ବୋଉ ତାକୁ ଟିକେ ହେପ୍ଲ କରୁ ଇଏ କରୁ। ଆଉ ବର୍ଷେ ଖଣ୍ଡର ଦେଢ ବର୍ଷ ର୍ଷ ଭଳିଆ କରିଚୁ ଇଏ କରୁଚୁ ତା ବର୍ଷ ଦି ବର୍ଷ ଭାଉଜ ଆସିଲେ ବର୍ଷା ଖଣ୍ଡ କରଛି ତାପରେ କଣ କଲା ନା ଭାଉଜ ଆସିବା ଦି ତିନି ବର୍ଷରେ ମୋର ବାହାଘର ହେଇଗଲା।
ଓହୋ ଭାଉଜଙ୍କ ସହ କେମତି କଣ ଭଲ ସମ୍ପର୍କ
ନା ନା ସମ୍ପର୍କ ଭଲ
ଆଚ୍ଛା
ହଁ ହଁ ସେ ଟିକ୍ ନିକ୍ କଥା କହିବେ ଇଏ ଏକ ଥଟା ମଜା ଭଲ ମନ୍ଦ ଭଲ ଆରେ ଆମେ ଯଦି ତାଙ୍କ ସହିତ ଭଲ ବ୍ୟବହାର ଆଚାର କରିବା ସିଏ ଆମ ସହିତ ଭଲ ବ୍ୟବହାର ଅଛି କରିବେ ଆମେ ଯଦି ତାଙ୍କ ହଉ ଖରାପ ଇୟ ରେ ଦେଖିବା ଆମେ ଯେମତି ପର ଘରକୁ ଆସିଛେ ସିଏ ସେମତି ଆସି ଛନ୍ତି ଆଉ ଆମେ ଯେ ତାଙ୍କୁ ଖରାପ ବ୍ୟବହାର ସେ ବେଶୀ ଅଟୋମେଟିକ ଇଏ ତମକତିରେ ତାଙ୍କର ଇଏଟା ହ୍ୟାଲୋ
ହଁ ହ୍ୟାଲୋ
ହୁଁ ଆଉ ଏଇଖିଣା ରୋଷେଇ କଣ କରିଛନ୍ତି।
ଏବେ ଆଜି ତ ଡାଲମା ତ ହେଇଯାଇଥିଲା ଖାଲି ଭାତ ଆଉ ଭଜା ଆଉ ଭାତ ଡାଲମା ଭଜା ଆଉ ଗୁରୁବାର ତ ସେଇଥିପାଇଁ
ହଁ ହଁ
ଆଜି ତ ଉଷୁନା ହବନି ଅରୁଆ ଆଉ।
ହୁଁ। ଆଉ ଯୋଉ ଆପଣଙ୍କର ମାନେ ଖଣ୍ଡାଇତ ସାହୁ ନା ଏଇ ଯୋଉ ଗୁଡିଆ?
ଆମର ହଉଛି ଖଣ୍ଡାୟତ।
ହଁ ଆମ ଏଇ ବାପଘରର ଟାଇଟେଲ୍ ଟା ସେମତି ସାହୁ।
ଆଚ୍ଛା।
ହଁ ମୁଁ ଏଠି ଏଇ ଆସିଲି ଯେମିତି ସାମଲ।
ଆଚ୍ଛା ଆଜିକାଲି ତ ଏଇ ସବୁ ଜାତି ଏକା କେହି ତ ମାନୁନାହାନ୍ତି। ଆଗରୁ ଜାତି ଏକା ମାନୁଥିଲେ। ଏବେ କେହି କିଛି ମାନୁନାହାନ୍ତି ଜାତି।
ଆଉ ପୁରୀଠୁ ଆପଣଙ୍କ ଘର କେତେ କିଲୋମିଟର ହବ?
ହୁଁ ସେଇଠା ମୁଁ ଜାଣିନି।
ହୁଁ ପୁରୀ କି ପ୍ରାୟ କେତେ ଦିନ ଥର ଗଲଣି?
ଆମେ ପ୍ରାୟ ବର୍ଷକୁ ଥରେ ଯାଉ। ଥରେ ଦି ଥର ଏମିତି ହେଇଯାଏ। ଏବେ ତ ଆଉ ରଥ ଚାଲିଚି ନା ତ ବହୁତ ଭିଡ।
ହଁ, ହଁ।
ମାନେ ଏତେ ଭିଡ ଯେ ଚାଲିବାକୁ ବି ପଡିବନି ଲୋ କ ପୁରା ଠେଲି ଠେଲି ନେଇଯିବେ। ଆପଣ କେତେଥର ଯାଆନ୍ତି?
ନାଇଁ ମୋର ଯିବାରେ ବର୍ଷେ ଏ ପ୍ରଥମ ଯାଇଥିଲି ହଉଛି ବିଶ୍ଵକର୍ମା ପୂଜା ବାସୀ। ମୁଁ ଯିବାରେ ମାନେ ପୁରୀ କି ଥରିଏ ଗଲି। ମାନେ ଜଗନ୍ନାଥଙ୍କ ଡୋରି ଜ
ଯାଇନାହାନ୍ତି।
ଟୋଟାଲେ ଯାଇ ନଥିଲି ହେଇ ଗଲି ଏଥେରେ ଗଲି।
ଏଇ ଯଉ ଲାଷ୍ଟ ବିଶ୍ଵକର୍ମା ପୂଜା।
ହଁ, ହଁ, ହଁ ଏଇ ବର୍ଷେ ହେଇଯିବ ଏଇ ବିଶ୍ଵକର୍ମା ପୂଜାକୁ। ସେ ପୁଣି ଗଲି କଟକ ଡୋରି ଲାଗେ ନା କୁହନ୍ତି ଇଏ କର ନା ମୁଁ ଯେତେ ଥର ମାନେ ସବୁ ବାହାରିବେ ଆମ ଘରୁ ବି ସହିତ ଏତେ ବାହାରିବେ ଦେଇ ଘରକୁ ବି ଯାଇଥିବି ପୁରୀ ଯିବାକୁ ଯେକୌଣସି ଅସୁବିଧା ହବ ଆଉ ଯାଇପାରିବିନି। ଥରେ ଦେଇ ଘରକୁ ଯାଇଛି ଯିବା ନା କି ଉଁ ଆମେ ରାତିକି ଯିବୁ ଇଏ କରିବୁ କଣ ହେଇଛି ନା ଆମର ସାହିରୁ ଜଣେ ମରିଗଲା ଫୋନ ଆଇଲା କ୍ୟାନସଲ ହେଇଗଲା। ଆଉ ଥରେ ଆମ ଘରକୁ ସେମିତି ବାହାରିଛି ଯିବା ନାଗି ବାପାହେରିକା ସବୁ ବାହାରିଲେ ଯିବା ନା କି ଉଁ ଭାହାରିଚି କଣ କଲେ ନା ଏଇ ସିରିୟେସ୍ ପ୍ରୋବ୍ଲେମ ହେଲା ଆଉ ଗଲି ନାଇଁ ତ। କାରଣ ମୁଁ ତ ତ ଠାକୁ ଦର୍ଶନ କରିପାରିବିନି ଯାଇଁକି ଲାଭଟା କଣ ଏମିତି ମୋର ବହୁତ ଟାଇମ୍ ମୋର ବାଧାବିଘ୍ନ ଘଟେ କିନ୍ତୁ ଏଇ ଜଗନ୍ନାଥଙ୍କ ଡୋରି ହେଇ ଆର ବର୍ଷ ଲାଗିଲା ବିଶ୍ଵକର୍ମା ପୂଜା ଥିଲା ଯିବା ପରେ ବାସି ସେଇ
ଉ ହୁଁ। ହଁ କେମିତି କଣ ଲାଗିଲା ଏତେ ବର୍ଷ ପରେ ଦେଖିଲା ପରେ ଠାକୁ
ହଁ ପା ଆଉ। କୁହନା କୁହନା ମାନେ ଏତେ ସୁନ୍ଦର ଲାଗିଲା ମୁଁ କହିନି ସେ ଆସିବାକୁ ଜମା ଆତ୍ମା ହଉନଥିଲା ହେଟଉ। ମାନେ କୁହନ୍ତି ପୁରୀ ମାନେ ଶୁଣିଥିଲି କିନ୍ତୁ ମାନେ ନିଜେ ଅଙ୍ଗେ ନିଭେଇଲି। କାହିଁ କହିଛି ମାନେ ପୁରୀ ବଡଦାଣ୍ଡରେ ପାଦ ଦେଲେ ମାନେ ସବୁ ସବୁ କିଛି ତମକୁ ଭୁଲିଯିବ କେବଳ ତାଙ୍କରି କତିରେ ମନଥିବ।
ହଁ।
ହଁ। ସତ ଇଏ ହଁ ହଁ ଏଇଟା କିନ୍ତୁ ସତରେ। ଲୋକ କୁହନ୍ତି ଯେ ମୁଁ କାନେରେ ଶୁଣିଥିଲି ନିଜେ ଆଖିରେ ଦେଖିଲି ଅଙ୍ଗେ ନିଭେଇଲି।
ହଁ।
ହୁଁ। ସିଏ ହେଲେ ଆମ ସବୁଠୁ ବଡ ଠାକୁର ତାଙ୍କ କୁର୍ପା ହେଲା ସବୁଠୁ ଭିନ୍ନ।
ହଁ ହଁ। ଯାହା ହଉ କେତେ ଦିନ କେତେ ବର୍ଷ ପରେ ଗଲେ।
ତୋ ଏଇ ପ୍ରାୟ ମୋ ଜନ୍ମ ହେଲା ଏ ତିରିଶ ଏକତିରିଶ ବର୍ଷ ହେଇଗଲା ଏକତିରି ବତିଶ ବର୍ଷ ପଶିଲା ବତିଶ ବର୍ଷରେ ଜାଣିତିରି ଏକତିରିଶ ବର୍ଷ ଯେମତି ହେଲା ଆଉ ସେମତି ଗଲି।
କଣ୍ଟା ଲାଗିଲା ଘଣ୍ଟା।
ବଢିଆ ସବୁ କହୁଛି ମାନେ ସେ ସ୍ମୃତି କଇ ମାନେ କଳ୍ପନାରେ କହିବି ହେ କରି ନାଇଁତ କିନ୍ତୁ ବହୁତ ବଢିଆ ଲାଗିଲା ହଁ ହଁ ମାନେ ବଢି ମୁଁ ତ ସମସ୍ତେ ମାନେ ପଦାକୁ ବାହାରି ଆଇଲେଣି ମୁଁ ସେଇଠି ପଶିକି ରହିଛି ମୁଁ କହିଲି ଏତେ ଭିଡ ହେଇଗଲା ମୁଁ କହିଲି ଆମର ଇଏ ଦର୍ଶନ କରିପାରିବିନି କିନ୍ତୁ ଏମିତି ହେଲା ଯେ ମୁଁ ସବୁ ଦର୍ଶନ କରିିକି ଆସିଲି।
ତିନି ଠାକୁରଙ୍କ ଦର୍ଶ
ହୁଁ ହୁଁ ତିନି ଠାକୁରଙ୍କ ଦର୍ଶନ କଲି। ପୁଣି ବସିଥିଲୁ ଏଇ ଯିବୁ ବୋଲି ଆର ଭିତରେ ମତେ କହୁଥିଲେ କହିଲେ ଆମେ ଯିବା ମୁଁ କଟକ ଯାଇଥିଲି।
ହଁ।
ହ ମତେ କହୁଥିଲେ କହିଲେ ଆମେ ଯିବା ଯାଇକିରି ଦର୍ଶନ କରିକିରି ଆସିବା ଇଏ କରିବା। ମୁଁ କହିଲି ହୋଉ ହୋଉ ବୋଲି ତାପରେ ଆମେ ଇଆଡେ ଆମର ଇଏ ହେଲା ପଳେଇଆଇଲୁ ଆଉ ଗଲି ନାହିଁ ତ। ପୁଣି ଯିବୁ ଦେଖିଆ ପୁଣିିବୁ କୋଉ ଦିନ ପ୍ରଭୁଙ୍କ ଡୋରି ଲାଗିବ ଯିବୁ ଆଉ।
ଅହୋ ଆଉ ଅଭଢା ଖାଇଲେ?
ହଁ ହଁ ଅବଢାଆ ଖାଇଲୁ।
ହଁ କେ ଲାଗିଲା କେମିତି ଭ
ନାଇଁ ନାଇଁ ଆମେ ଯେତେବେଳେ ଖାଇଲୁ କଣ କହିଲ ଥଣ୍ଡା ଅଭଢା ହେଇଯାଇଥିଲା। ଇଏ କଥିଲା। ତାପରେ ଆମେ ତ ଖାଇସାରିଛୁ କରିଛୁ କିନ୍ତୁ ଆମେ ସେଇଠିକରି ବସିଲୁ ଆମେ ସେ ସିଏ ଯୋଉ ଆନନ୍ଦ ବଜାରର ଯୋଉ ସବୁ ଘର କରିନାହାନ୍ତି ନା ସେଇ ଯୋଉ ବସିକିରି ଖାଇଦେଇ କରିବେ ସେଇଠି ବସିଛୁ ଫ୍ୟାନ୍ ହେରିକା ଚାଲୁଛି। ଉୁଁ କଣ ହେଲା ନା ସାଙ୍ଗେ ସାଙ୍ଗେ ଅବଢା ଆ ହଁ ବାମ୍ପ ବାହାରୁଛି ପୁରା ଗରମ ଗରମ ସବୁ ଇଏ କଲେ ଇଏ ମତେ କହିଲେ ଆଉ ଖାଇବୁ ମୁଁ କହିଲି ନାଇଁ ମୁଁ ଖାଇଛି ଆଉ ଖାଇବିନି ଇଏ କରିବିିନି ତ
ଓହୋ।
ତାପରେ ମୁଁ କହିଲି ତମେ ଯଦି ଖାଇବ ଖା ନହେଲେ ପୁଅ ଖାଇବ ଯଦି ଖାଆ ସିଏ କହିଲେ ନାଇଁ ମୁଁ ଆଉ ଖାଇବି ନାଇଁ ତ ଆଉ ତାପରେ ପୁଅ ବି ଛୁଆ ଟା ସିଏ କଣ ଖାଇବ ଇଏ କରିବ। ମତେ କହିଲେ ଖାଉନୁ ଗରମ ଗରମ ସେତେବେଳେ କହୁଥିଲୁ ଅବଢ଼ା ପୁରା ଥଣ୍ଡା ଇଏ ମୁଁ କହିଲି ନାଇଁ ମୁଁ ଖାଇ ଦେଇଛି ଆଉ ଖାଇବିନି ଇଏ କରିବନି ମୋର ମାନେ ଥରେ ଖାଇ ଦେଇଥିବି ଦ୍ୱିତୀୟ ଥର ମତେ କୌଣସି ଖାଇବା ଦେଲେ ମୁଁ ଆଉ ଖାଇବିନି ତ ମୁଁ କହିଲି ମୁଁ ଖାଇସାରିଛିି ଆଉ ମୁଁ ଖାଇବିନି ଇଏ କରିବିିନି ତ ତାପରେ ସେଠୁ ଆସିଲୁ ଯେ ଆସିକରି ଇଏ କରୁଛୁ ପାଦ ତ ଜମା ମାନେ ସେଠି ଏତେ ତତଲା ପାଦ ମାନେ ଖାଲି ଥଉ ଥଉ ପାଦ ଫୁଟୁକା ହେଇଯାଉଥିଲା ଆଉ। ହ ମାନେ ଏତେ ଗରମ କିନ୍ତୁ ବାଇଶି ପାହାଚରେ କଣ କହିଲ ପାଣି ଚାଲୁଥିଲା ଏମିତି ବାଇଶି ପାହଚ ରେ ପାଦ ଦେଇଛୁ ସେମିତି ମାନେ ସେ ଗରମ ହରିକା କୁଆଡେ ଗଲା।
ହ ହଁ ସେ ବାଇଶି ପାହାଚରେ ଗୋଟେ ଯମଶିଳା ନହିଁ କି?
ସେଇଟା ମାନେ ମୁଁ ଏଇ ଯୋଉ କଳାର ସେଇଟା ନା
ହଁ କଳା ହେଇକି ଗୋଟେ ପଥର ଟାଇପ୍ ର ଅଛି ସିଂହ ଦ୍ୱାର ବାଟେ ଗଲା ଆଳୁକୁ। ତାକୁ ଚଢିକି ଯିବା କଥା କଥା କିନ୍ତୁ ଚଢିକି ଆସିବନି ଚଢିକି ଖାଲି ଯିବ। ଚଢିକି ଗଲେ ସବୁ ପାପ ଗୁଡାକ ଧୋଇଦିଏ।
ପାହାଚରେ ଯୋଉ କଳାର ସେଇଟା ନା ତମେ କହୁଛ ସାଇଟ୍ ରେ କୋଉଠି।
ନା ନା ଜଷ୍ଟ୍ ବାଇଶି ପାହାଚ ଷ୍ଟାର୍ଟ ହେଲା ବେଳକୁ ଗୋଟେ ଅଛି। କଳା ହେଇକି ଗୋଟେ ଉ ପଥରଟେ
ଶୁଣେ ପଥରା ନୁହେଁ ମାନେ ସେଟା କଁ କହିଲ ହଁ ହଁ କଇଁ କହିଲ ମୁଁ ଗଲା ବେଳେ ମୁଁ ତାଙ୍କୁ ଦେଖି ନାହିଁ ତ ହେଲା ମାନେ ମୋ ଲକ୍ଷ୍ୟ ନାହିଁ ତ ହୁଏ କିନ୍ତୁ ଆସିଲା ବେଳେ ମୋ ପାଦ ପଡିଲା ସେଥେରେ ମୁଁ ତାପରେ ଅନେଇ ଦେଲି ମୁଁ କହିଲି ଆଉ ଏଇୟାକୁ କୁହଁନ୍ତି କି ଜନ୍ମଶିଳା ବୋଲି କୁହନ୍ତି ଯିବ ଅଁ ଚଢିକିରି କିନ୍ତୁ ଆସିଲା ବେଳେ ଚଢିକିରି ଆସିବନି ମୁଁ କହିଲି ଆଉ ଏଇଟାକୁ କହିଲି ଆଉ ଯାହା ମୋ ଭାଗ୍ୟରେ ଥିବ ସେଇୟଆ ହେବ ଇଏ କରିବ ଆଉ ମୁଁ ତ ଟୋଟାଲ ଜାଣିିନାହିଁ ତ କୋଉଟା ଜନ୍ମଶିଳା କଣ ଭଲ ମନ୍ଦ କଣ ମୁଁ କହିଲି ସେଇ ପ୍ରଭୁଙ୍କକତିରେ ଆସିକି ମୋର କର୍ମ ଅନୁସାରେ ସେ ମତେ ଫଳ ଦେବେ। ଆମେ ନ ଚାହିଁଲେ ବି ଆମେ ପାଦ ଟା କିନ୍ତୁ ସେଇଥରେ ପଡିବ ଆମେ କହିବା ଆମେ ସେଥିରେ ପାଦ ପକେଇବାନି କିନ୍ତୁ ଏମିତି ହବ ଯେ ଆମ ପାଦ ପଡିବ
ହଁ ହଁହଁ ହଉ ଆପଣଙ୍କ ସହ କଥା ହେଇ ଭଲ ଲାଗିଲା ମୁଁ ଖାଇସାରିକି କଲ କରିବି ଆଉ।
ହଉ ହଉ ହଉ ସନ୍ଧ୍ୟା ବେଳକୁ କଲ କରିବ ହେଲା? ହଉ ହଉ।